ହାଲୋ। ହଁ ମ୍ୟାଡ଼ାମ ନମସ୍କାର କଣ କରୁଥିଲେ?
ଏଇ କରିଥିଲି ଯେ ସେ ଆଉ
ଆଚ୍ଛା ଆଉ କଣ ରୋଷେଇ କଲେଣି?
ଏଇ ଗଡାଲିଲି ପଚା ଖଡା ପଣସ ଫଣି ସବୁ ପକେଇକି ଗୋଟେ ରାଇ ବେଲୁର କା ମ୍ୟାଡାମ ତମେ କଣ କରୁଥିଲ?
ହୁଁ। ହଁ ଏମିତି ଭାତ ଡାଲି ଏସବୁ ହେଇସାରିଲାଣି ସେଇ ତ ରୋଷେଇ କରିବା ଆଉ ଗୃହିଣୀ ଯେହେତୁ ରୋଷେଇବାସ ଆଉ କଣ ଆଉ ଦେହ ଭଲ ଅଛି
ହଁ ହଁ ଭଲ ଅଛି
ଯେହେତୁ ଆମେ ଓଡ଼ିଆ ଆମର ତ ସବୁ ଖାଇବା ପିଇବା ସକାଳୁ ଆରମ୍ଭ କରିବା ସବୁ ରୋଷେଇ ରସ ହଁ ନିତ୍ୟକର୍ମ ସାରିକି ସେ ସବୁ ଆରମ୍ଭ କରିବା ଆଉ କଣ ଯେଉ ବସିଥିଲି ଫାଙ୍କାରେ ଟିକେ ଫୋନ୍ କରିଦେଲି ଆଉ ଆଉ କଣ ପିଠାପଣା କଣ କରିଥିଲେ ରଜରେ?
ହଁ ଆରିସ କାକରା! ପୋଡ ପିଠା ବୁଢା ଚକୁଳି, ଚକୁଳି! ଚିନି ଆାରିସା କି ଗୁଡ ଆରିସା!
ଆପଣଙ୍କୁ ସବୁ ପିଠା ତାହେଲେ ଆସେ ନା କି?
ହଁ ଆଜ୍ଞା ସବୁ ଆସେ।
ହୁଁ ହୁଁ।
ଆମ ଏଠି ବି ଦୋଳି ଫୋଳି ପଡିଥିଲା ବହୁତ ମଜା ଆଉ ବି ଲାଗୁଥିଲା।
ହଁ ରଜ ପର୍ବ ଟା ଟିକେ ଭାରି ନିଆରା ସବୁ ଛୁଆ ଆସି ଭଲ ଲ ଆଉଜ ଆପଣ ବି ଭଲରେ ପାଳିଥିବେ ନା କି ଆଉ ବର୍ଷା ହେଇଥିଲା?
ହଁ ଫାଷ୍ଟ ରଜ ଦିନ ବର୍ଷା ହେଲା ଲାଷ୍ଟ ରଜରେ ଟିକେ ବର୍ଷା ହେଲା। ହୁଁ ବର୍ଷା ହେଲା ବୋଲି କିଛି ଭଲ ହେଇପାରିଲାନି ଆମର ବି ଏଠି ଦୋଳି ଦୋଳା ସବୁ ପଡ଼ିଥିଲା। ରାମଦୋଳି, ଚରକିଦୋଳି, ପଟାଦୋଳି
ହଁ!
ନିଶା ଆନ୍ଦୁଳି ସବୁ ପଥିଲା ଝିଅଝିଅ ହି ସବୁ ବହୁତ ଆସିଥିଲେ ଭଲ ମଜା ହେଇଥିଲା ଟିକେ ଏଇ ବର୍ଷା ଟା ହେଇକି ଟିକେ ଖରାପ କରିଦେଲା ଆଉ!
ଓହୋ ଆଉ ପାନ ଖାଇଥିଲେ?
ରଜ ତ ପାନ ଖାଆନ୍ତି ଆଉ ରଜ ପାନ ଖାଇବା କଥା! ସେବ ଖାଇବେ ଆଉ ଆଉ ଆପଣଙ୍କର କଣ ପିଠା ପଣା କରିଥିଲେ?
ହଁ ଆମର ସେମିତି ହେଇଥିଲା! ହୁଁ ମୁଁ ତ ବେଶୀ କରି ଜାଣିନି କିଛି ତଥାପି ଆମ ମୋର ବୋଉ ଯିଏ ଶାଶୁ ମା ସିଏ କରିଥିଲେ! ପିଠା, ଆଉ ପୋଡ ପିଠା ଆରିସା ଦହିବରା ହେଇଥିଲା! ଆଉ ଚକୁଳି ବି ହେଇଥିଲା ଆଉ ମୋର ଛୁଆମାନେ ସବୁ ଆସିଥିଲେ ଆମେ ବହୁତ ଭଲରେ ପାଳନ କଲୁ ସେମିତି ପାନ ବି ଖାଇକି ଏଇ ସବୁ ଦୋଳି ଖେଳିକି ଏମିତି ଉ!
ହୁଁ।
ଆଉ ଆଗକୁ ରଜ ରଥଯାତ୍ରା ଆସୁଛି ରଥଯାତ୍ରା ପାଳନ କେମିତି କରନ୍ତି ଆପଣଙ୍କ ଆଡ଼େ ଟିକେ କହୁନାହାନ୍ତି?
ହଁ ଆମ ଠାକୁର ଆସନ୍ତି!
ଆମ ଏଇ ସାାଇକି ଆସନ୍ତି ଠାକୁର ଭଲ ରଥ ଟଣାଟଣି ହୁଏ।
ହଁ ଆଉ ଯେଉଁ ନଅ ଦିନରେ ଯେଉଁ ପ୍ରସାଦ ହୁଏ ଆପଣ ଖାଆନ୍ତି?
ହଁ ଆମର ଏଠି ହୁଏ ସିଏ ଆସିକି ଯାଇକି ଆଣନ୍ତି। ଆଜ୍ଞା ଆଗେ ଘରେ ଘରେ ବି ଦିଆ ହୁଏ।
ଆଜ୍ଞା।
ହୁଁ ଶହେ ଟଙ୍କା କୁଦିଆ ହୁଏ ଏବେ ଆଉ ଶହେ ଟାଣ ଦେଇ ପାରୁନାହାନ୍ତି ଯେଠି ଭଗବ ଆଣିଲା ଆଉ
ଆଉ ପାଗ କେମିତି ହେଇଛି? ଆପଣଙ୍କ ଆଡ଼େ ମେଘୁଆ ଖରା କଣ ଗରମ ତ ହେଉଛି ଆମ ଆଡ଼େ ବେଶୀ ଆପଣଙ୍କ ଆଡ଼େ କେମିତି?
ଆମର ଏଠି ବହୁତ ଗରମ ଏତେ ଗରମ କୁହନା ଆଉ। ଏ ସକାଳ ଟେ ପାଗ ଟା ଟିକେ ଦେଇଥିଲା ଏବେ ଖରା ଟିକେ ଦେଖେଇଛି ଆଉ।
ହଁ ଏବେ ବି ଠାକୁର ତାପରେ ଗାଧୋଇକି ସ୍ନାନ ପୂର୍ଣ୍ଣିମା ପରେ ଗାଧୋଇଲା ପରେ ଆହୁରି ଗରମ ହବ। ଆଉ ଏବେ ଯେତିକି ହଉଛି ତାପରେ ବହୁତ ଗରମ ହବ ଆଉ।
ହଁ ପା ଗରମ ହଁ
ହୁଁ ଆପଣଙ୍କର ଚାଷ ଅଛି ନାଇଁ କି
ହଁ ଆମର ଚାଷ
ହଁ ହଁ ଧାନ ଚାଷ ଆଉ ଏବେ ଚାଷରେ ବହୁତ ସମୟ ହବ ଏଠି ଯାହା ହଉ ଚାଷ ଅଛି ଆପଣଙ୍କର ଆରମ୍ଭ କଲେଣି
ହଁ ତଳି ତୁଳା ପଡ଼ିଲାଣି ଆଉ ଏ ଗୁଣ୍ଡିଚାବଡ଼ା ଗଲେ ରୁଆ ରୁଇ ହେବ ଆଉ।
ହୁଁ ଆଉ ଆଉ କୁଆଡେ ବୁଲିବା ପାଇଁ ଯାଇଛନ୍ତି।
ନାଇଁ ଏବେ ଯାଇନି କେବେ ଯିବା ଦେଖିବା ଆଉ।
ହ
ଯାଇନି ଏବେ ଗଲା ସାନ ପୁରୀ ଯାଇଥିଲି। ପୁରୀ ଟିକେ ବୁଲିବୁଲାକି ଆସିଥିଲି ଏବେ ଯାଇନି।
ସେଇଆା ଘର ସଂସାରରୁ ଟିକେ। ଟିକେ ଫ୍ରି ହେଲେ ଟିକେ ଜଗନ୍ନାଥ ଦର୍ଶନ କରିବା ଏଇଟା ସମସ୍ତେ ଚାହାନ୍ତି କୋଉଠିକି ଯାଅ ନ ଯାଅ ପୁରୀ। ଜଗନ୍ନାଥ ମନ୍ଦିର ଯାଇକି ଦର୍ଶନ କଲେ ଭଲ ଲାଗେ ଏଇଆ ଆଉ।
ହଁ ନାଇଁ ଘରେ ତ ଏକା ଘରେ ମି ଏକା। ଝିଅ ବାହାହେଇ ଯାଇଛନ୍ତି ପୁଅ ଚାକିରିରେ ବୋହୁ ବି ହାଡେ। ଆଉ ବୋହୁ ପୁଅ ସବୁ। ସବୁ ଆସିଥିଲେ ରଜ ବେଳକୁ ସବୁ ପଳେଇଲେ ଆଉ ଘରେ ତ ଏକା ଆଉ ଘର ଛାଡିକି କୁଆଡେ ଯିବା। ଦେଖିବା କେତେବେଳେ ଟିକେ ଯିବା କୁଆଡ଼େ ବୁଇଲା।
ହଁ ନାଇଁ ଯାଆନ୍ତୁ ଏବେ ଆପଣଙ୍କ ର ବୟସ ଆପଣ। ସବୁଆଡେ ଯିବାଟା ଦରକାର ‌। ଆଉ ଯାଆନ୍ତୁ କେତେବେଳେ ସଂସାରରୁ ବାହାରିକି ଟିକେ ଜଗନ୍ନାଥ ଦର୍ଶନ କରନ୍ତୁ। କେତେଳେ ତାର ଦର୍ଶନୀୟ ଜାଗା ସବୁ ଯାଆନ୍ତୁ ବୁଲିବା ପାଇଁ ଭଲ ନା ସବୁବେଳେ ଘର ସଂସା ର କଲେ ଏବେ ଏବେ କଣ ସେଇ ଘରେ ପଶିକି ରହିଥିବେ।
ହୁଁ ଯିବା ଏଇଲେ ଏଇ ଚାଷ ଏଇ ରୁଆ ରୁଆ ସରିଲେ ଯିବା ଆଉ ‌। ପୁଅ ବାହାରେ ଅଛନ୍ତି ବୋହୁ ବି ବାହାରେ ସେ ବି ବାହାରେ ଡାକୁଥିଲେ ଯିବା ପାଇଁ ଦେଖେ ଖିବା ଜିବା ଆଉ।
ଆଉ ଝିଅମାନେ ଆସିଥିଲେ।
ହଁ ରଜକୁ ସବୁ ଆସିଥିଲେ ପୁଅ ବୋହୁ ଝିଅ ଜ୍ବାଇଁ ସବୁ ଆସିଥିଲେ।
ଯା ହଉ ଆପଣଙ୍କର ବିସ୍ତାର ପୁରା। ହଁ ହଁ ଭଲ।
ଆଉ।
ହୁଁ ମୋର ବି ସେମିତି ଛୋଟ ପରିବାର। ତ ସେମିତି ପାଳନ କଲୁ ରଜ ଆମେ ସେମିତି ପାଳନ କଲୁ ବୁଲାବୁଲି। କରିବା ପାଇଁ ଯାଇନୁ ଯିବା ଆଉ ଏବେ ଟିକେ ଗରମ ଲାଗୁଛି। ତ ଛୋଟ ଛୁଆ ଟା ଏବେ ଯାଇନି ଯିବା ଆଉ।
ହୁଁ। ମୁଁ କଇଲି ଛୁଆଟା କେବେ କି କେତେ ବର୍ଷର କି?
ଏଇ ଚାରି ମାସର ହବ ଆଉ ଛୋଟ ଛୁଆଟା। ତ ଯାଇନି କୁଆଡେ ଟିକେ ହେଇଯାଉ ବର୍ଷେ ଦେଢ ବର୍ଷର କୁଆଡେ ଯିବା ଆଉ। ତା ଛଡା ଏବେ କୁଆଡେ ନେଇକି ଯିବୁ ଇନଫେକ୍ସନ ହବ ତାପରେ। କେତେ ରୋଗବାଗ ହଉଛି ଇଆଡେ କାହିଁକି ଏତେ ଆଡେ ବୁଲିବା କଣ। ସେଇଥି ପାଇଁ ଆଉ ଯାଇନୁ ଆଉ।
ହୁଁ ଏବେ କଅଁଳା ଛୁଆଟା ଆଉ ଏତେ ଛୋଟ ଛୁଆ ନେଇକି ଯିବା ଭଲନୁହେଁ।
ହଁ।
ବଡ ହେଇଯାଉ ଯିବ ଆଉ।
ହୁଁ ଆଉ ଗାଁ ରେ ସବୁ କଣ ଗାଁ ର ପରିବେଶ। କୋଉ ଭଳିଆ ଭଲ।
ହଁ ସେମିତି ଜା ସେ ଯୋଉ ଗାଉଁଲି ଆଉ। କି ହଁ ବଜାର ଟାଉନ ହେଇଛି ଯେ ଗାଁଉଳି ସେଇ ଚାଷ ବାସ ହେଇରା ସବୁ ଆଉ।
ନେଟୱାର୍କ ପାଇଁ ଟିକେ ଅସୁବିଧା ହଉଥିବ କଥା ହେଇପାରୁ ନଥିବେ ନା କି।
ହଁ ବା ଏଠି ନେଟୱର୍କ ଜମା ପା ଆସୁନାହିଁ।
ହଁ ସେଇଟା ତ ପ୍ରୋବ୍ଲେମ୍ ଆଉ। ହଁ ଏଥିରେ କାମ କରିବାକୁ ହେଲେ ନେଟୱାର୍କ ଦରକାର ନେଟୱାର୍କ ହଉନି। ଆଉ ଆମେ ଗୃହିଣୀ ଆଉ କଣ ଚାରିଆଡେ ବୁଲିକି କଥା ହବୁ କି ଆମେ ଯାହାହେଲେ ଘର ଭିତରେ ହିଁ କଥା ହବୁ। ଆଉ ସେ ନେଟୱାର୍କ ଏମିତି ଅସୁବିଧା ହଉଛି କଥା ହେଇ ହଉନି ଆଉ।
ହୁଁ ବା ନେଟୱର୍କ ଜମା ତ ଏଠିକି ଆସୁନି ଆଉ।
ହୁଁ ଭାବିଲୁ ଫାଙ୍କା ସମୟ ଅଛି ଫାଙ୍କା ସମୟରେ ଏଇଥିରେ କାମ କରିବା ଦେଖିଲା ବେଳକୁ ସେ ନେଟୱର୍କ ଆସୁନି କଣ କରିବା। ଯେତେ ବେଳେ ଫାଙ୍କା ସମୟ ମିଳୁଛି ଏଇଥିରେ କଥା ହେବେ ଆଉ।
ହୁଁ। ଏଇ ବର୍ଷା ପାଣି ହେଲେ ଟିକେ ଟାୱାର ବେଶି ଆସୁନି। ବାହାରେ ବି ଟାୱାର ଆସୁନି ବର୍ଷା ପାଣି ଥିଲେ,
ହଁ ହ ହଉ ଆଉ କଣ ଖାଇଛନ୍ତି ସକାଳୁ?
ଏଇ ସକାଳେ ଆସି ଠାକୁର ପୂଜା କରି, ଚା ବିସ୍କୁଟ,
ହୁଁ ହୁଁ ହଉ ହଁ ସକାଳୁ ତ ଯାହା ହେଲେ ଟି ଫୁଣି ଟିକେ ଖାଇବା ତାପରେ ପଖାଳ ଖାଇବା। ଏଇଟା ଆମ ଓଡ଼ିଆ ମାନଙ୍କର ପଖାଳ ତ ପୁରା ନିଆରା ଆଉ। ଟେ ପଖାଳ ଖାଇବା ତାପରେ ଯାଇକି ଯାହା। ପଖାଳ ର ଖାଇବା ସବୁ ଅଲଗା ଅଲଗା ପଖାଳ ଖାଇବା ପାଇଁ, କଣ ଭଜା ଭଜା କରିଥିବେ ନା କି?
ହଁ ଭଜା ହେଇଛି ଭଜା ଛି ଆଉ ସେ ଖାଇଖୁଆକି ସବୁ ଗଲେ ହାରି ବିଲକୁ,
ହଁ ହଁ ହଉ ଆଉ ନାତି ନାତୁଣୀ ମାନେ ଆସନ୍ତି?
ହଁ ନାତିନାତି ସବୁ ଆସିଥିଲେ, ମୋର ପୁଅର ପୁଅଟେ ଏ ବି ଆସିଥିଲା ସେଇ ତାରି ବି ସାଙ୍ଗରେ ତ ବେଳକୁ ପଳେଇ ମୋର କଉଟା ସବୁ ଯିଏ ଯୁଆଡେ ପଳେଇଲା ଠୁ ଆଉ ଘର ଟିକେ ଭଲ ଲାଗୁନି। ସେ
ହଁ ଯାହାହେଲେ ଛୁଆମାନେ ଆସିଥିବେ ପଳେଇଲା ମାନେ ଭାରି ଏକୁଟିଆ ଏକୁଟିଆ ଲାଗେ ଦୁଃଖ ଲାଗେ ହେଲେ କଣ କରିବା ଝିଅମାନେ ତ ତା ଙ୍କ ସଂସାର ସେ ଦେଖିବେ ନା ଆଉ ଯାହା ହଉ ଆପଣଙ୍କର ନାତିଟେ ଅଛି ତାକୁ ଦେଖେଇ ଦିନ ନିଅନ୍ତୁ
ହଁ ହ ହୁଁ। ତା ସାଙ୍ଗରେ ହେଇକି ବେଳେ ଯାଉଛି ଆଉ।
ହଁଁ କାହିଁକିନା ତାଙ୍କରି ସେବାରେ ଅଛନ୍ତି ପୁରା ଆଉ ଏକୁଟିଆ ଥିଲେ ଏବେ ନାତି ମିଳିଯାଇଛି ତାଙ୍କ ସେବା
ହଁ ହଁ।
ହଁ ଆଉ କଣ? କରିବା ଏଇ ତ ଆମ ଜୀବନ ଆଉ ନାରୀ ଜୀବନର ଅଭିଜ୍ଞତା କଣ?
ଦେହ ପା ଭଲ ମନ୍ଦ ହୁଏ, କେବଳ ନାତିକି ଦେଖିକି ଆଉ କିଛି ଦିଅ କା ଭଲମନ୍ଦ କିଛି ନାହିଁ,
ନା କାହିଁକ ନା ଏକୁଟିଆ ଥିଲେ ନା, ଏକୁଟିଆ ପରେ ତାପରେ ଏବେ ନାତିଟା ତାପା ତା ଦେହ ପା ହେଲା ମାନେ ଆମେ ପୁରା ଚିନ୍ତାରେ ରହିଯାଉଛନ୍ତି। ଏ ତାର କଣ ହେଇଗଲା ମାନେ ଆମେ ପୁରା ତତ୍ପର ସବୁଥିରେ ଏଇ ଆଉ, ହୁଁ। ଯା ହଉ ଆପଣ ଏକୁଟିଆ ଥିଲେ ଏବେ ମିଳିଗଲା ତାଙ୍କୁ ଦେଖା ଦେଖି କରନ୍ତୁ ଆଉ। ହ
ହ ହଁ।
ଆଉ ଏବେ ଏ ରୋଷେଇ ସରିଲାଣି ନା ବସେଇକି ଆସିଛନ୍ତି?
ରୋଷେଇ ବସେଇକି ଆସିଛି।
ହଁ ହଁ।
ଆପଣଙ୍କର ରୋଷେଇ ସରିଲାଣି?
ହଁ ରୋଷେଇ ଅଧା ଅଧି ସରିଲାଣି, ଆଉ କିଛି ତରକାରୀ କରିବୁ ତାପରେ ପଖାଳ ଟିକେ ଖାଇବୁ। ହ ଏସବୁ ଆଉ ହଉ ହଉ ଆପଣ ରୋଷେଇ କରୁଥିଲେ ଆସିଛନ୍ତି କଥା ହେବା ପାଇଁ ଯାଆନ୍ତୁ ରୋଷେଇ କରିବି ମୁଁ ରହୁଛି ପରେ ଫାଙ୍କା ହେଲେ କରିବି।
ଆଜ୍ଞା ଆଞା।